ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଏବେ କଣ କରୁଛନ୍ତି?
ବସିଛି ଆଉ।
ବସ, କଣ ଖାଇକନ୍ତି ଗୋଟେ ?
ଖାଇଛି ଭାତ, ଡାଲି ଆଉ ତରକାରୀ।
ନିଜେ ରୋଷେଇ କରିକି।
ମା ରୋଷେଇ କରିଥିଲେ, ମୁଁ ଖାଇଥିଲି ଆଉ।
ଆଜ୍ଞା। ରଜ କେମିତି ପାଳନ କରିଥିଲେ?
ରଜ ବହୁତ ଭଲସେ ପାଳନ ହେଇଥିଲା। ମୁଁ ବୁଲିବା ପାଇଁ ଯାଇଥିଲି ଆଉ।
କୋଉ ଜାଗା ବୁଲିବାକୁ ଯାଇଥିଲେ?
ପୁରୀ, ଯାଇଥିଲି ଶ୍ରୀକ୍ଷେତ୍ର।
ଆଜ୍ଞା, ଜଗା ଦର୍ଶନ କରଥିଲେ?
ଜଗା ଦର୍ଶନ କରିଥିଲି ଆଉ।
ଆମର ସ୍ନାନ ପୂର୍ଣ୍ଣିମାକୁୁ ଯାଇଥିଲେ କି?
ସ୍ନାନ ପୂର୍ଣ୍ଣିମା ନୁହେଁ, ମୁଁ ରଜରେ ଯାଇଥିଲି ଆଉ।
ସଂକ୍ରାନ୍ତି ଆଜ୍ଞା।
ହଁ ହଁ।
ଆଜ୍ଞା।
ମେଡିକାଲ ଯାଇଥିଲି, ତ ସେ ବୁଲିକି ଟିକେ ଆସିଲି ଆଉ। ଆଉ ତମକୁ
ଆଜ୍ଞା।
ମୁଁ କହିଲି, ତମକୁ କଣ ରଜରେ କେମିତି ତମର ସେପଟେ କିଛି ପାଳନ କରାଗଲା?
ଆମର ରଜ ମହୋତ୍ସବ ହେଇଥିଲା।
ହୁଁ।
ରଜ ମହତ୍ସବ ହେଇଥିଲା, ଦୋଳି ପଡିଥିଲା। ତାପରେ ଆମର ସିଙ୍ଗିଙ୍ଗ ହଉଥିଲା, ଦାନ୍ସିଂ ହଉଥିଲା। ଓମେନଙ୍କର ଯେହେତୁ ରଜ, ତାଙ୍କ ପାଇଁ ଆମେ ରଜ ଦୋଳି କରି ଥିଲୁ। ତାପରେ ତାଙ୍କର ପୁଚି ଖେଳ ହଉଥିଲା, ମ୍ୟୁଜିକ ଚେୟାର ହଉ ଥିଲା, ତାଙ୍କର ଗୋଟେ ଝୋଟ କଟା କମ୍ପିଟସନ ହଉଥିଲା। ଏମିତି ସବୁ ତମର ରହୁଥିଲା, କରିଥିଲୁ ଆମେ ଆଉ।
ହୁଁ।
ତାପରେ ରଜ ତିନି ଦିନ ଆଙ୍କ ତାପରେ ରଜ ତିନି ଦିନ ଆଙ୍କ ପନିପରିବା କାଟିକି ଘରି ଦେଇଥିଲି, ନିଜ ତରକାରୀ ରାନ୍ଧିଥିଲି।
କଣ ରୋଷେଇ କଣ କରିଥିଲେ? ରଜ ସେପଟ ମାନେ କେମିତି ପାଳନ କରାଯାଏ, କେମିତି?
ଆମର କମଲୀ ଜିନିଷ ତ ରଜ ଆମର ଲେଡିଜ୍ କି ଉଁ, ପନିକି କିବା ପନିପରିବା କାଟିବେ ନାହିଁ।
ହୁଁ।
ସେଇ ତିନି ଦିନ ଆଗ ସିଏ କାଟିବେ ନାହିଁ ଘରର। ପୁରୁଷ ମାନେ କାଟନ୍ତି ଆଉ।
ହୁଁ ହୁଁ ହୁଁ ରଜ ଟା ତମର କେ କେତେବେଳେ ମାନେ ଯୋଉ ଖାଇବା ପିଇବା କେତେବେଳେ ପାଳନ କରାଯାଏ?
ଖାଇବା ଏମିତି ତ କିଛି ନାହିଁ। ଯେଯେତେବେ ବୋଧେ ଖାଇଲା ନା କଣ? ଆପଣଙ୍କ ଆରେ କେମିତି ଅଛି କି ଆପଣଙ୍କ କାଡେ କେମିତି ଅଛି କି?
ଆମର ଏପଟେ ତ ଲେଡିସ୍ ମାନେ ବି କଟାକଟି କରନ୍ତିନି ମା ମାନେ ଲେଡିସ୍ ମାନେ ଝିଅ ମାନେ କଟାକଟି ବେଶି ପନିପରିବା କିଛି ବି ହେଲେ କିଛି କରନ୍ତିନି। ଆଉ ବୟସ୍କିଆ ଲୋକମାନେ ମାମା ଫାମା ଯିଏ ସେ କାମ ମାନେ ଇଏ କରନ୍ତି। ହେଲା ସେଥିରେ କାମ କରିକି ମାନେ ସିଏ ନିଜେ ନିଜେ ରୋଷେଇ କରନ୍ତି। ଆଉ ଯଦି ଆମକୁ କିଛି ମୋ ଆମ ପସନ୍ଦର ଖାଇବା ଭଲ ଲାଗେ ତ ଆମେ ରୋଷେଇ କରୁ। ନନେ ମାମା ମା ନିଜେ ରୋଷେଇ କରିକି ଆମକୁ ତି ଆମର ବି ମାନେ ରଜ ସକାଳୁ ଯେମିତି ମାନେ ଗାଧୁଆ ପାଧୁଆ କରିକି ଫେସ୍ ଫାସ୍‌ ହେଇ କିି ଉଁ ନୂଆଫୁଆ ଉଁ ଡ୍ରେସ୍‌ ପେଣ୍ଟ ଜି ଯାହା ପିନ୍ଧିବା କଥା ପିନ୍ଧନ୍ତି। ତାପରେ ଉଁ ଯେମିତି ଦିପହର ଟାଇମ୍ ହେଲା କି ଆଁ ସାଙ୍ଗସାଥିରେ ବୁଲିବା ପାଇଁ କିଏ କୁଆଡେ ଯାଆନ୍ତି ଯଦି ତ ଯାଆନ୍ତି ନହଲେ ସନ୍ଧ୍ୟାହେଇଗଲା ମାନେ ଆମର ସବୁଯୋଉ ସନ୍ଧ୍ୟାଟାଇମ୍ ରେ। ସକାଳ ଟାଇମ୍ ଟା ରୋଷେଇ ହୁଏ ତାପରେ ବି ଟିକେ ମାନେ ନ୍ତି ଯେତେବେଳେ ତିନିଟା ଚାରିଟା ହେଇଯିବ ସେତେବେଳେ ରୋଷେଇ ହୁଏ। ତାପରେ ଆମର ସନ୍ଧ୍ୟା ବେଳେ ସମସ୍ତେ ସାଙ୍ଗସାଥି ମିଶିକି ମାନେ ନିଜର ପରିବାର ସମସ୍ତେ ମିଶିକି ମାନେ ଯାହା ସବୁ ମାନେ ହୁଏ। ଯାହା ସବୁ ହୁଏ ଆମେ ଖାଉ ଆଉ।
ଆଜ୍ଞା।
ଆଉ ତମର ସେପଟେ କେମିତି କଣ
ଆମର ମୁଁ ମୁଁ ଆଉ ସବୁ କଥା ହୁଏ ତାପରେ ବଏଜ୍‌ ମାନେ କରେ କ୍ରିକେଟ୍ ଖେଳନ୍ତି। ଝିଅ ପିଲା ବି ଆମର ଦେଖନ୍ତି କେମିତି କଣ କ୍ରିକେଟ୍ ଖେଳନ୍ତି ଛୁଆ। ତାପରେ ଝିଅ ପିଲାଙ୍କର ଯୋଉ ଆମର ଯୋଉ ଜାଗାରେ କ୍ରିକେଟ୍‌ ଖେଳ ହୁଏ କ୍ରିକେଟ୍ ସରିଲା ପରେ ଝିଅ ପିଲାଙ୍କର ସେଇ ଜାଗାରେ ହିଁ ହୁଏ। ତାଙ୍କର ଯୋଉ ଅଛି ମୁରୁଜ ମୁରୁଜରେ ଝୋଟି ପକାନ୍ତି ଟୁ କି କଣ। ଫାଷ୍ଟ ସେକେଣ୍ଡ ଥାର୍ଡ଼ ହୁଅନ୍ତି ତାଙ୍କୁ ପ୍ରାଇଜ୍ ଦିଆ ହୁଏ।
ହୁଁ।
ତାପରେ ବି ଦୋଳି ଆମର ହୁଏ ଦୋଳି ପଡେ ବସନ୍ତି ତାପରେ ଆମେ ବି ନିଜେ ବି ଖେଳୁ ତାଙ୍କ ସାଙ୍ଗେ। ତାପରେ ରଜପାନ ବି ଦିଆ ହୁଏ ତାଙ୍କୁ ରଜପାନ ଖାଇଆକୁ।
ହୁଁ। ତମେ ଏମିତି କାମ ବ ତାପରେ ଏମିତି ରଜ ଟା ପାଳନ ହୁଏ। ତମର ପ୍ରସିଦ୍ଧ କୋଉ ପର୍ବ ପାଳନ କରାଯାଏ?
ପ୍ରସିଦ୍ଧ ତ ଆମର ଓଡିଆ ଯେହେତୁ ସବୁ ପର୍ବ ପାଳନ କରାହୁଏ।
ହୁଁ ଓଡିଆ ମାନଙ୍କର ପ୍ରାୟତଃ ସ ସବୁ ପର୍ବ ପାଳନ କରା ହିଁ ଯାଉଛି। ହୁଁ ଆଉ ତମେ ରଜରେ କୁଆଡେ ବୁଲ୍
ରଜରେ ଯାଇଥିଲି ମୁଁ କପିଳାସ ସାଇ ମନ୍ଦିର।
ହୁଁ। କପିଳାସ ରେ କେତେ ପାହାଞ୍ଚ ଚଢିଲେ?
କପିଳାସ ଟୋଟା, ଏଇ ଏଇ ଯୋଉ ଯାଇଥିଲି ତ ଏମିତି ଜାମ୍ ହେଇଥିଲା ଯେ, ଟୋଟାଲେ ବାର ପାଉ ଖରେ ଗାଡି ବି ଏଣ୍ଟ୍ରି ନାହିଁ। ଯୋଉ ଆମର ଲେଖା ହେଇଛି ବାବା ଚନ୍ଦ୍ରଶେଖର ସେ ମନ୍ଦିର, ଗାଡି ସେଇଠୁ ଡାଇରେକ୍ଟ ବନ୍ଦ ହେଇଥିଲା। ତାପରେ ଆମେ ଏତେ ଯାମ୍ ଦେଖିକି, ଖାଲୁ ଗଲୁ ଆଗରେ
କପିଳାସ ଟା ଉମ କଉ ଇଏରେ ଯାଉଛି କି?
କପିଳାସ ଟା ଢେଙ୍କାନାଳରେ ଯାଉଛି।
ହୁଁ ହୁଁ ହୁଁ ହୁଁ।
ହୁଁ ହୁଁ କେତେ ଶହ ପାହାଁଚ ଚଢିଲେ?
ପାଇନା ତ ଥିଲା ଆମର ତିନି ଚାରି ବର୍ଷ ତଳେ ଚାରି ତେରଶହ ବାବନ ପାହାଚ। ଏବେ ହେଇଯାଇଛି ଅଠରଶହ ପାଖାପାଖି।
ପାହଞ୍ଚ ବଢି ଯାଉଛି?
ଆଜ୍ଞା ବର୍ଷ କୁ ବର୍ଷ ବଢୁଛି।
କଣ ପାଇଁ?
ଅଛି ତାଙ୍କର ଅଉ ଧରକର ଯିଏ ଦେଲା ବାଲି, ସିମେଣ୍ଟ ଦେଲା ତାଙ୍କର ମାନସିକ କି ଥିବ କି କଣ? କିନ୍ତୁ ବଢୁଛି ବର୍ଷକୁ ବର୍ଷ ଆଉ।
ଆମେ ମେ କେବେ ଯାଇଥିଲୁ ଥିଲା ଆମ ତମେ ଯେମିତି କହୁଛ ତେରଶହ ବାଉନ ପାହାଚ ଥିଲା। ସେମିତି ତେରଶହ ବାଉନ ପାହାଚ ହିଁ ଥିଲା। ଆମେ ଯେତେବେଳେ ଯାଇଥିଲୁ କପିଳାସ ବୁଲିବା ପାଇଁ ଆ ସେତେବେଳେ ତେରଶହ ବାଉନ ପାହାଚ ଥିଲା। ଏବେ ଆପଣ କହୁଛନ୍ତି ଯେ ଅଠରଶହ ପାହଚ ହେଇଗଲାଣି ବୋଲି କି।
ଆଜ୍ଞା ହେଇଯିବଣି। ଆପଣ ଯାଇଥିବେ ଏଇ ତିନି ଚାରି ବର୍ଷ ତଳେ ହେଇଯିବଣି।
ଆମେ ବହୁ ବର୍ଷ ତଳେ ଯାଇଥିଲୁ ହେଇଗଲାଣି ଟେନ ଇୟର୍ସ।
ଦି ଇଅର ହେଇଗଲାଣି।
ହଁ ଟେନ ଇୟର୍ସ ହେଇଗଲାଣି ଦଶ ଦଶ ବର୍ଷ ତଳେ ହିଁ ଯାଇଥିଲୁ ଆମେ ଏଁ ଯାଇକି।
ଆଜ୍ଞା।
ସେତେବେଳେ ଥିଲା ଯେ ତେରଶହ ବାଉନ ପାହଚ ଥିଲା।
ଆଜ୍ଞା।
ହୁଁ ଏବେ ହେଇଗଲାଣି ଆପଣ କହୁଛନ୍ତି ଅଠରଶହ ପାହଚ ହେଇଗଲାଣି ବୋଲିକି।
ଆଉ ଆପଣଙ୍କୁ କୋଉ ଉଁ ରୋଷେଇ ଭଲଲାଗେ କରିବାକୁ ଯେମିତି ଆମ ଚିକେନ, ମଟନ। ସାଧାରେ ଆମ ଏମତି ଛତୁ, ପନିର। ଅ ମସରୁତ ଛତୁ, ପନିର, ପୋଟଳ। ଉଁ ବେସନ ତରକାରୀ, ତାପରେ ଉଁ ସୋଲା।
ମତେ ଚିକେନ ତରକାରୀ କରିବା ପାଇଁ ବହୁତ ପସନ୍ଦ ଲାଗେ ମୁଁ ବି ଚିକେନ ତରକାରୀ କରେ।
କୋଉ ମେଥୋଡ ରେ କେମିତି କରନ୍ତି ଆପଣ କୁହନ୍ତୁ ଟିକେ ଆମେ ବି ଟ୍ରାଏ କରିବୁ ନା।
ହୁଁ।
ଏବେ ଆମେ ଯେମତି ବାଚ ଆମେ ଯେମିତି ବାଚଲର କରିଦଉଛୁ ଚିକେନ ଟାକୁ ଆଇଁଲୁ, ଚିକେନ ଟାକୁ ଧୋଇଲୁ ପିଆଜ କାଟିଲୁ ଯୋଉରା ଆଉ ଅଦା ରସୁଣ ଛେଚିଲୁ ତାକୁ ଏକାଥିରେ ମିସିଂ କରିକି, ଯୋଉ ଲଙ୍କା ଗୁଣ୍ଡ ଧରି, ଚିକେନ ମସଲା ଧରି ଗରମ ମସଲା ସବୁ ଏକାଥରେ ଗୋଳେଇ ଦେଇ ମ୍ୟାଗ୍ନେଟ କରିଦେଇ। ତାକୁ ଏକାଥରେ ରଖି ଦଉଛୁ ଦଶ ମିନିଟ କି କୋଡିଏ ମିନିଟ୍ ତାକୁ ଘୁରେଇ ଦଉଛୁ। ଘୋଡେଇ ଦେଲା ପରେ ଡାଇରେକ୍ଟ ତେଲ। ପକେଇକି ତାକୁ ଛାଡି ଦଉଛୁ ଛାଡିଦେଲା ପରେ ବିନା ପାଣି ଦେଇକି। ତାକୁ ଲୋ ଫ୍ଲେମ ରେ ରଖିକି ପାଣି ମନକୁ ବାହାରେ ଆଉ। ତ ଆପଣ କୋଉ ମେଥଡରେ କରନ୍ତି।
ହଁ ସେମିତି ପ୍ରଥମେ ତ ଚିକେନ କୁ ଭଲ ଭାବେ ଆମେ ଧୋଇଦବା। ତାପରେ ବି ତା ଦେହରେ ଯଦି ଏ କିଛି ସମୟ ରଖି ଦେବା ଭଲରେ ଯଦି ଆମେ କିଛି ଲେଟ୍ ହେଇଗଲା ଧର କିଛି ସମୟ ଅ ଯଦି ରହିଗଲା ସେ ଜିନିଷ ଟା ଟିକେ ଗ୍ୟାସ୍ ଟାଇପ୍ ର ହେବ ତାପରେ ତା ସହିତ ଟିକେ ମି କ୍ସ କରିଦବ ଲୁଣ ହଳଦୀ ମିକ୍ସ କରିଦେଇକି ରଖିଦେଲେ ପାଞ୍ଚ ଦଶ ମିନିଟ ସେ କିଛି ହବନି ତାପରେ ଏ କଟାକଟି। କଲା ବେଳକୁ ଟାଇମ ଲାଗିବ ନା ନାଇଁ। ଆଉ କଟାକଟି କଲା ବେଳକୁ ସେମିତି ପିଆଜ କାଟିବ ସେମିତି ମାନେ ଧର କିଲେ ଚି କେନ ଧର ଅଢେଇଶହ ହଉ କି ତିନିଶହ ପିଆଜ ହଉ କି ଶହେ। ଗ୍ରାମ ରସୁଣ କି ପଚାଶ ଗ୍ରାମ ଅଦା ଯେମିତି ମାନେ। ଅନୁସାରେ ସେତିକି ରେ କାଟିକି ଯେମିତି ପିଆଜ ଆଗୁଆ ପ୍ରଥମେ ତେଲରେ ପକେଇବ ତାପରେ। କିଛି ସମୟ ପରେ ରସ ଧର ପିଆଜ ଟା ବ୍ରାଉନ କଲର ହେଇ ସାରିଲା ପରେ ରସୁଣ ପକେଇବ ରସୁଣ ଉପରେ ଟିକେ ମାନେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ସେମିତି ସେ ସବୁ ପଡେ ସେ ସବୁ ମସଲା ଟା କିଛି ସମୟ ମିକ୍ସ କଲା ପରେ ତାପରେ ଯଦି ବି କି କିଛି ଆଳୁ ପ୍ରଥମେ ପକେଇଲେ ଚଳିବ ନହେଲେ ଚିକେନ ପକେଇଲେ ଚଳିବ ଯାହା ହଉ ତାପରେ କିଛି ସମୟ ତାକୁ ଢାଙ୍କୁଣି ଦେଇକି ଘୋଡେଇଲା ପରେ ସେ ଆସ୍ତେ ଆ ସେ ପାଣି ତାର ସବୁ ଇଏ ହେଇଯିବ ଯୋଉ ଚିକେନ ର ପାଣି ଟା ଇଏ ହେଇଲା ପରେ ଟିକେ ପାଣି ଦେଇକି ପୁଣି ବସେଇଦଲା ପରେ ସିଏ ହେଇଯିବ ଆଉ ତାପରେ ଯଦି ସରିଲା ପରେ କିଛି ଧନିଆ ପତ୍ର ହଉ ଯାହା ହଉ ଟିକେ ମାନେ ବାସ୍ନା ହେବା ପାଇଁ ଟିକେ ଯଦି କି କିଛି ମିକ୍ସ କରିଦବ ନହେଲେ ଆଉ ସେମିତି ଆଉ
ଆଜ୍ଞା ଆଉ କଣ ଫାଷ୍ଟ ଫୁଡ ଖାଇବାକୁ ଭଲ ଲାଗେ
ମତେ ଫାଷ୍ଟ ଫୁଡ ଖାଇବା ପାଇଁ ଭଲ ଲାଗେ ଚିକେନ ପକୋଡା ଭଲ ଲାଗେ ଅଣ୍ଡା ରୋଲ ଖାଇବା ପାଇଁ ଭଲ ଲାଗେ
ଆଜ୍ଞା ଘରେ କଣ ବନେଇ ଖାଇବେ ଫାଷ୍ଟଫୁଡ୍ ଜିନିଷ
ମୁଁ ଚିକେନ ପକୋଡା ବନେଇକି ଖାଇଛି
ଘରେ ଆଜ୍ଞା
ହ ଚିକେନ ପକୋଡାକୁ ତ ଭଲସେ ଧୋଇଦବ ଧୋଇଦେଲା ପରେ ତାକୁ ଯୋଉ ଆମର ପାଉଡର ମିଳୁ ଛି ଯୋଉ ଇଏ ପାଉଡର କଷ୍ଟ ପାଉଡର
ଆଜ୍ଞା ଆଜ୍ଞା
ସେଇ ପାଉଡର ରେ ଗୋଳେଇକି ମସଲା ଯେମିତି ସବୁ ଯେମିତି ଚିକେନ ମସଲା ଅ ତାପରେ ଆଉ କିଛି ମସଲା ଯୋଉଛନ୍ତି ଧନିଆ ଫନିଆ ଯୋଉ କିଛି ମସଲା ଥିବ ତାର ସବୁ ଅଛି ମସ ଲା ପକେଇକି ତାକୁ ତେଲରେ ଛାଣିକି ସକ୍ସ ଫକ୍ସ ଦେଇକି ତ ପିଆଜ ଫିଆଜ ଦେଇକି ଖାଆନ୍ତି ଆଉ ତମକୁ କଣ ପସନ୍ଦ ଲାଗେ
ଆମକୁ ଚିକେନ ତ ଫାଷ୍ଟ ଫୁଡ ଭିତରେ ଚିଲି ଚି ଚିଲି ଚିକେନ ଆଉ ଅଣ୍ଡା ରୋଲ ତାପରେ ଅଣ୍ଡା ଚପ ଭଲ ଲାଗେ ତାପରେ ଆମର ମୋମୋ ଭଲ ଲାଗେ ତାପରେ ଚିକେନ କୁ ଯେ ଆମର ମାଂସ ଆକାର କାଟିକି ଗୋଟେ ଷ୍ଟ୍ରିମ ଅଛି ତାକୁ ରଡରେ ପୋଡିକି ସେଟା କରରୁ କରୁ କାଟିକି ତାକୁ ଆଉ ଥରେ ମସଲା ଇଏ କରିକି ଘାନ୍ଟିକି ଦିଅନ୍ତି ସେଇଟା ବି ଭଲ ଲାଗେ ଟିକେ।
ହୁଁ।
ତାପରେ ହବି କଣ ମାନେ ଯେମତି ଖାଲି ଟାଇମରେ ବସିଲା ବେଳେ କଣ କରନ୍ତି?
ମୋର ହବି କିନ୍ତୁ ଡିଫେନ୍ସ ଲାଇନରେ ଯିବା ପାଇଁ ବହୁତ ଇଚ୍ଛା ମୋର ହବି।
ଆଜ୍ଞା କୁଲାନି ଏବେ ତ ବାହାରିବ ଆମର ନା ଓଡିଶା ପୋଲିସ। ପକେଇଲେଣି ଆପଣ କେତେ ଥର?
ହଁ ନାଇଁ ଟ୍ରାଏ କରିଛି ଏବେ ପକେଇଛି ଯାହା ହବ ଆଉ।
ଆଜ୍ଞା ଆପ୍ଲାଏ ତ ଏ ଯାଏଁ ହେଇନଥିବ କିନ୍ତୁ ଆପ୍ଲାଏ କରିବେ ଆଉ।
ଆଜ୍ଞା।
ଆଉ ଏମିତି କଣ ପୁସ୍ତକ ପଢା ପଢି କରିବାକୁ ଭଲ ଲାଗେ?
ମୋତେ ପଢାପଢି କରିବା ପାଇଁ ଭଲ ଲାଗେନି।
କୋଉ ପୁସ୍ତକ ଆମର ଯେମିତି ଅଛି ଫକୀର ମୋନ ସେନାପତୀଙ୍କର ଛଅଗୁଣ୍ଠ ଆଠ ମାଣ ଯଉ ପୁସ୍ତକଟା।
ହୁଁ।
ଆଉ କଣ ଭଲ ଲାଗେ ଆପଣଙ୍କୁ କରିବାକୁ?
ମତେ କରିବା ପାଇଁ ମୋର ଡ୍ରିମ ଅଛି ଡିଫେନ୍ସ ଲାଇନରେ ରହିବା ପାଇଁ ପୋଲିସ ହେବା ପାଇଁ ବହୁତ ମୋର ଇଚ୍ଛା। ମୋର ସେଇଟା ଗୋଟେ ସ୍ୱପ୍ନଟେ ଅଛି।
ରନିଙ୍ଗ ଫନିଂ ଯାଉ ହନ୍ତା ଆପଣ କରିକି ଯାହେଲେ ଏକ୍ସରସାଇଜ କରିଥିବି।
ହଁ।
ଆଜ୍ଞା। ତାହେଲେ ଷ୍ଟାର୍ଟିଂ ଆପଣ ଆପ୍ଲାଏ ମୂଳରୁ କରିନାହାନ୍ତି।
ଅଫଲାଇନ୍ କରିଛି ପ୍ରେପରେସନ ହୁଏ ଆଉ ସେମିତି ଆଉ।
ଆଜ୍ଞା।
ହଉ ଟାଇମ ତ ହେଇଗଲା ଟାଇମ ମୁଁ କାଟି ଦେଉଛି ଆପଣଙ୍କ ଆଡୁ ଫୋନ କରିବ ଆଉ।
ମୁଁ କାଟିବି?
ହଁ ଯିଏ କାଟିଲେ ଚଳିବ କିନ୍ତୁ ଆପଣ ଆପଣଙ୍କ ଫୋନ କରିବେ ଆଉ।
ମୁଁ ଫୋନ କରିବି?